ହ୍ୟାଲୋ।
ହଁ କଣ କରୁଛ?
ହଁ ମୁଁ ଏଇଠି ବସିଥିଲି ବସିକି ମୋବାଇଲ ଦେଖୁଥିଲି ତମେ କଣ କରୁଛ? ଆ।
ମୁଁ ବି ଟିଭିି ଦେଖୁଛି ବସିକି।
ଆଉ କଣ ମୁଭି ଦେଖିଛ ବସିକି?
ଛି ଓଡ଼ିଆ ମୁଁ
ହୁଁ। ଦେଖ ଆଉ କଣ ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ମୋର ଭଲ ଅଛି ତମର? ହଁ। କୁହ କଣ ପଚାରିବ କୁହ?
ଚାଲ ମୁଁ ଗୋଟେ କୋଚିନ ପଚାରୁଛି ହେଲା ନାଇଁ ମ ଚାଲିବନି ବସ ବସ। ଲମ ମୁଁ ଦେଖୁ ଛି ତମକୁ ଟିକେ ଭାବିକି ପଚାରୁଛି? ତ ମୋର ହେଲେ କି ଫାଷ୍ଟ କୋସିନ ରହୁଛି।
କୁହ।
ହଁ ମୁଁ ଟେକେ ଭାବୁଛି କଣ ପଚାରିବି ତମକୁ? ଆମର ଫାଷ୍ଟ ପସନ ହଉଛି ଓଡିଶାର ରାଜଧାନୀ କଣ? ସେଲା କଣ ହେ ହଁ ଓଡିଶା କେବେ ରାଜ୍ୟ ହେଲା।
ଏକ ଏପ୍ରିଲ ଉଣେଇଶ ଛତିଶ।
ହ। ଓଡିଶା ରାଜ୍ୟ ଭାଷା କଣ?
ଓଡିଆ।
ହଁ। ଓଡିଶାର ରାଜ୍ୟ ପଶୁ କଣ?
ଶାମୁର ହରିଣ।
ଓଇ ଓଡିଶାର ରାଜ୍ୟ ପକ୍ଷୀ କଣ?
ନୀଳ ନୀଳଗଣ୍ଡ ଏବେ ମୁଁ ବଚାରିବି ହଁ ହଁ ମୁଁ ପଚାରିବି ମୁଁ ତମ ପାଇଁ କୋତ୍ସିନ ସବୁ ରଖିଚି ଓ ଓଡିଶା ରାଜ୍ୟ ଫୁଲ କଣ?
ଅସୋକ ଫୁଲ।
ଓଡିଶା ରାଜ୍ୟ ଗଛ କଣ?
ଅସତ ଅସତୂ ଗଛ।
ଓଡ଼ିଶୀ।
ହୁଁ। ଜାଣିଛ ସବୁ ଓଡିଶାର ସବୁଠୁ ବଡ ଜିଲ୍ଲା କଉଠି କି?
ମୟୂରଭଞ୍ଜ।
ଏବେ ତମେ କୁହ
ହଁ ତମେ ତ ସବୁ ଆନ୍ସର ଦେଇଦୋଉଛ ଆଉ ମୁଁ କଣ କହିବି ହୋଉ ପଚାର ଯଦି କହିପାରିଲେ ତ ଭଲ କଥା।
ହୁଁ କୁହ ଅ
ଛୋଟ ଜିଲ୍ଲା କେଉଁଠି?
ଜଗତସିହପୁର।
ଓଡିଶାର ସବୁଠି ବଡ ହଦ୍ର କୋଉଠି?
ଚିଲିକା ହଣ୍ଡ।
ଛିଲି କା କେଉଁ ଜିଲ୍ଲା ରେ ଅଛି?
ଖୋର୍ଦ୍ଧା ପୁରୀ ଗଙ୍ଗାମ
ଓଡ଼ିଶାର ସବୁଟି ନମ୍ବା ନଦୀ କଉଣ୍ଟି?
ମହାନଦୀ।
ଓଡିଶାର ସବୁଟି ବଡ ପର୍ବତ କଉଁଟି?
ଦେଓମାଳି କୋରାପୁଟ।
ଯେଉଭଳି ଯୁଦ୍ଧ କେଉଁ ନଦୀ କୂଳରେ ହୋଇଥିଲା?
ତି
ହୁଁ ହଉ ସବୁ ଠିକ ଠିକ ତମେ ମତେ ପଚାର
ହଁ ପଚାରୁଛି ହୁଁ କୋଣାର୍କ ସୂର ସୂର୍ଯ୍ୟ ମନ୍ଦିର କିଏ ତିଆରି କରିଥିଲେ?
ରାଜା ନରସିଂହ ଦେବ ପ୍ରଥମ।
ଜଗନ୍ନାଥ ମନ୍ଦିର କେଉଁଠି ଅଛି?
ପୁରୀ।
ରଥଯାତ୍ରା କେଉଁ ହୁଏ କେବେ ହୁଏ?
ଆଷାଢ ଶୁକ୍ଳ ତୃତୀୟା।
ଓଡିଶା ପ୍ରଶ୍ଚିମ ମିଠା କଣ?
ଛେନାପୋଡ ରସଗୋଲା।
ହଁ ଟିକେ ରୁହ ଠିକ ଅଛି ପଚାରୁ
ମିଠା ସବୁ ପଚାରିଥିଲି ନା ଏରଠି କିଏ ବେ ହୁଁ ଓଡିଶା ସମୁଦ ଦ୍ର ଉଚ୍ଚ ପର୍ବତ କେଉଁଠି?
ହଁ ଗୋଟେ କଣ କହିଲ ଓଡିଶା?
ହଁ ଓଡିଶା ସବୁଠୁ ଉଚ୍ଚ ପର୍ବତ କୋଉଠି?
ହ
ଏ
ହଁ ସେଇଟା ମୁଁ କହିପାରିବିନି।
ର ଭ ନାଇ ସେଟା ହଁ। ନହେଲେ ଏଇଟା ଦେଖ ଓଡିଶା ରୁ ସବୁଠୁ ବଡ ହ୍ରଦ କେଉଁଠି?
ହ ବ ବଡ
ଇଲେଭେନ୍ ଇଲେଭେନରେ ଦେଖ।
ସେଟା ହଉଛି କି ଅ ଚିଲିକା
ହୁଁ, ଚିଲିକା କେଉଁ ଜିଲ୍ଲାରେ ଅଛି?
ହଁ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ।
ହୁଁ। ଓ ଓଡିଶା ସବୁଠୁ ସବୁଠୁ ଲମ୍ବା ନଦୀ କେଉଁଠି?
ମହାନଦୀ।
ଓଡିଶା ସବୁଠୁ ଉଁଚ୍ଚ ପର୍ବତ କେଉଁଠି?
ଦେଓମାଳ କୋରାପୁଟ।
ହୁଁ।
ହଉ ମୁଁ ଦଉଛି ତମକୁ ହେଲେ କି କିଛି କ୍ୱେସ୍ଚନ୍।
ଦିଅ, ମୋ ପାଖରେ କିଛି କୋଶ୍ଚିନ ଅଛି ସେ ରୁହ ରୁହ, ହଁ କୁହ କଣ କହୁଥିଲ?
କୋଣାର୍କ ସୂର୍ଯ୍ୟ ମନ୍ଦିର କିଏ ତିଆରି କରିଥିଲେ?
କୋଣାର୍କ ସୂର୍ଯ୍ୟ ମନ୍ଦିର ରାଜା ନରସିଂହ ଦେବ ପ୍ରଥମ ହଁ।
ଜଗନ୍ନାଥ ମନ୍ଦିର କେଉଁଠି ଅଛି?
ଚବିଶ, ଜଗନ୍ନାଥ ମନ୍ଦିର କେଉଁଠି ପୁରୀରେ।
ରଥଯାତ୍ରା କେବେ ହୁଏ?
ଘରୁ
କେତେ ନମ୍ବର ଅଛି ଟିକେ କୁଅ?
ଅଠର ଅଠର।
ତ ଯେମିତି କଇବା ଆଷାଢ ଶୁକ୍ର ନୀତିରେ ତିଥିରେ। ନିତିରେ ନିତି। ସେ ଅଲଟାପୁଲଟା ହେଇଯାଉଛି
ଛେନା ପୋ ଛେନାପୋଡ ର ରସଗୋଲା
ଆଚ୍ଛା, ଓଡିଶାର ପାରମ୍ପାରିକ ଖାଦ୍ୟ କଣ?
ପଖାଳ।
ଆ ନନ୍ଦନକାନନ ଯୋଉ କୋଉଠି ଅଛି?
ଭୁବନେଶ୍ଵର ପାଖରେ ଖୋର୍ଦ୍ଧା ଜିଲ୍ଲା।
ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ?
ନବକୁଣ୍ଟ ଚୌଧୁରୀ।
ହୁଁ, ଉତ୍କଳ କେଶରୀ କାହାକୁ କୁହାଯାଏ?
ମଧୁସୁନ୍ଦର ଦାସ।
ଓଡିଶାର ପଶ ମୁଁ ଗୋଟେ ପଚାରୁଛି ଏଇଟା? ଓଡ଼ିଶାର ପ୍ରସିଦ୍ଧ ଲୋକନୃ
ଛୋଉ, ଘୁମୁରା, ଢ଼ମା। ଗୋଡି ପୁ ନି ଗୋଟିପୁଅ।
ହୋଉ ତମେ ପଚାର?
ଓଡିଶା ରି ରି କଣ ରାଜ ଗୀତ କଣ?
ବନ୍ଦେ ଉତ୍କଳ ଜନୀ
ଓଡିଶାରେ କେତୋଟି ଜିଲ୍ଲା ଅଛି?
ତିରିଶଟି।
ଆ ସିମିଡି ଶିମିଳି ପାଳ ଜାତୀୟ ଉଦା ନି ଉଦାନ କେଉଁ ଜିଲ୍ଲାରେ ଆ ହୁଁ ଓଡିଶା ପ୍ରସିଧ ସମୁଦ୍ର କେ ବେଳାଭୂମି ବେଳାଭୂମି କେଉଁ ଗୁଡିକ?
ପୁରୀ, ଗୋପାଳପୁର, ଚାନ୍ଦିପୁର।
ହୁଁ ଓଡିଶା ରସିଙ୍ଗ ଏପ କ କ ନି କାରଖାନନା କୋଉଠି? ବା ପା
ରାଉରକୋଲା।
ନଦୀ ନି ବନ୍ଦର କେଉଁଠି?
ପରାତିପ ବନର
ଓଡିଶା ପୁରୁଣା ନା କଣ ଥିଲା?
କଣ କହିଲ?
ଓଡ଼ିଶା ପୁରୁଣା ନାଁ କଣ ଥିଲା?
କଳିଙ୍ଗ।
ହୁଁ। କଳିଙ୍ଗ ଯୁ ଯୁଦ୍ଧ କେବେ ହୋଇଥିଲା?
ଅ ଖ୍ରୀଷ୍ଟାବ୍ଦ ଦୁଇଶହ ଏକ ଏକଷଠି ମସିହାରେ।
ହୁଁ କଳିଙ୍ଗ ପୁ ଏଇଟା ପଚାରି ଦଉଚି କଣିଙ୍ଗ କୁଣ୍ଡ ପରୋ ଅଶୋକ କଣ କଲେ? କଲେ?
କଳିଙ୍ଗ ଯୁଦ୍ଧ ପରେ ହୁଁ ତମେ ପଚାର।
ହୁଁ। ଓଡ଼ିଶାର ପ୍ରସିଦ୍ଧ ଚିତ୍ରକଳା କଣ?
ସ୍ପଷ୍ଟ ଚିତ୍ର। ହ୍ୟାଲୋ।
ହଁ।
ପଚାର।
ତ ଓଡ଼ିଶାର ପ୍ରସିଦ୍ଧ ବୟନକଳା କଣ?
ସମ୍ବଲପୁର ସମ୍ବଲପୁରୀ ସାଢୀ।
ଓଡ଼ିଶାର କେଉଁ ମେଳା ପ୍ରସିଦ୍ଧ?
ବାଲିଯାତ୍ରା କଟକ।
ଓଡ଼ିଶାର ପ୍ରସିଦ୍ଧ କବି କିଏ?
ଗଙ୍ଗାଧର ମେହେରା ଫ ଫକୀର ମୋହନ ସେନାପତି।
ଓଡ଼ିଶାର ପ୍ରସିଦ୍ଧ କ୍ରୀଡ଼ା କଣ?
ହକି।
କଳିଙ୍ଗ ଷ୍ଟାଡିୟମ କେଉଠି ଅଛି?
ଭୁବନେଶ୍ୱର
ଓଡ଼ିଶାର ପ୍ରସିଦ୍ଧ ଝରଣା, ଝରଣା କେଉଁଠି?
ବରହି ପାଣି, ମୟୂରଭଞ୍ଜ
ଓଡିଶାରେ କେଉଁ ଜିଲ୍ଲାକୁ ଝିଙ୍ଗୁଡି ଜିଲ୍ଲା କୁହାଯାଏ?
ମୟୂୁରଭଞ୍ଜ।
ଓଡ଼ିଶାର ପ୍ରସିଦ୍ଧ ମନ୍ଦିର କେଉଁ ଗୁଡିକ?
ଲିଙ୍ଗରାଜ, ଜଗନ୍ନାଥ, କୋଣାର୍କ।
ହଉ ତମେ ପଚାର ଏବେ?
ଓଡ଼ିଶାରେ କେଉଁ ଜାଗାକୁ, କେଉଁ ଜାଗାକୁ ମନ୍ଦ ଇର ନଗରୀ କୁହାଯାଏ।
ଭୁବନେଶ୍ୱର।
ହୁଁ ଦେଖୁଚି ଆଉ ଗୋଟେ କୋଟିଙ୍ଗ୍ ପଚାରୁଚ଼ି? ଓଡିଶ୍ ଓଡ଼ିଶା ପ୍ରସିଦ୍ଧ ଲୋକ ନୁତ୍ୟ? ଛୋଉ -କେଉଁ ଜିଲ୍ଲାରେ?
ମୟୂରଭଞ୍ଜ।
ହୁଁ ଓଡିଶା ପ୍ରସିନ୍ଦ ମାଟି କା କଳା କଣ?
ପାତ୍ର ଚିତ୍।
ହଁ, ଓଡିଶା ପ୍ରସିନ୍ଦ ଆଦିବାସୀ ଜଗନ୍ନା ଉୁଁ ଘୁଁ ଜନଜାତି କେଉଁ ଗୁଡିକ? ହାଲୋ। ହାଲୋ। ହେଲୋ ସାଙ୍ଗ ତୋର କଥା ଶୁବୁନି?